ହା ଲୋ।
ହଁ ଭାଇ କଁ କରୁଛ ଭାଇ।
ଭାଇ ନମସ୍କାରେ।
ହଁ ଭାଇ ପ୍ରଣାମ।
ଆଉ କଣ ଖବର ଭାଇ? ଏତେ ଦିନି ପରେ ଆଜି କଲ କରିଚ।
ଆଉ ମୁଁ କହିଲି ମନଗଡାଲି ଟିକେ ବୋଲି କଣ କହିଲି ଭଲତ?
ହଁ ତମ ଦୁଖ ସୁଖ ଚାଲିଛି ସଂସ୍ଥା ଆଉ।
ଆ କଣ ଖାଇଥିଲ?
ହେ ଖାଇନୁ ଏବେ ଏବେ ଯାଇଥିଲୁ ବଜାର ଆଡେ ଟିକେ ଜଳଖିଆ ଟିକେ କରିକି ଯାଇଥିଲୁ। ଆଉ ଖାଇ ନୁହ ନା ରୋଷେଇ ରୋଷେଇ ବସେଇଛି ଆଉ ଭାତ ହେଇକି ଆଉ ବସେଇଛୁଉ ଟିକେ ଅଣ୍ଟା ରେ ଟିକେ ଝୋଳ ହବ ଆଜି ଆଉ।
କୋଉଠି ଅଛ ଏବେ ବାହାର ନା ଗାଁରେ?
ନାଇଁ ବାହାରକୁ ପଳେଇ ଆାଇଚି।
ହଁ ହଁ।
ତମ କୋଉଠି କଣ ଅଛ?
ମୁଁ ବି ଆମ ଗାଁରେ ଅଛି ଯାଇନି କୁଆଡେ ବାହାରକୁ ଆଉ କାମ ଚାଲିଛି ସେ ନା ମ ଯାଇନି କୁଆଡେ ଅଛି ଗାଁରେ ଯିବା ଆଉ।
କାମ ଠିକ୍ ଠାକ ହେଲେ ଚାଲୁ ନି ଆଉ ନାହିଁ। କରିବା କଣ ଯେତିକି ଚାଲୁଛି ଠିକ ଚାଲୁଛି ଆଉ ବାକି ଏତିକି ବର୍ଷା ସିଜନ ଟିକେ ଟିକେ ଡଲ ରହିବ ଆଉ। କଥା ହେଲା ଏୟା ଆଉ।
ହଁ ବର୍ଷା ଏଇରେ ତ ସବୁଆଡେ ସବୁ କାମ ଟଲ ମେନ୍ ତ ପ୍ଲାଏ କାମ ତ ବଢେ ମାନେ ପୁରା ଇଏ ଆଉ। ବଢେ ଡ଼ାଉନୁ ଆଉ ପିଲା ଘରେ ଆସିକି ବସୁଛନ୍ତି ଆଉ।
ହଁ ବାସ କଥା ହେଲା ସେଇଆ ନହେଲେ ଆଉ ଅଲଗା ଟାଇମ ରେ ତଡିି କାମ ଚାଲିଛି କାମ କରି ହଉନି ଲୋ ହନା କରା ହେଇଯାଉଛି ଏମିତି ଆଉ।
ଆଉ ଭଲ ତାହେଲେ ଆଉ ଆଉ ଭଲ ଅଛ।
ହଁ ଭଲ ଅଛି ଦେହ ପା ଭଲ ଅଛି ପିଲା ଗୁଡ଼ାକ ଏବେ କଣ ବାହାରିଲେଣି ଗାଁକୁ ଟିକେ ଯିବେ ବୋଲି ଆମେ ବି ବାହାରି ଟିକେ ଯିବୁ ବୋଲି ଆଉ।
ବ ଅ।
ହୁଁ ନା ପିଲା ଯିବେ ଟିକେ। ପିଲା ଟିକେ ଯାଇନାହାଥିଲେ ଗାଁ କୁ।
ଓ ତମ କାମ ପିଲା। ହ ହ ହ ସେ ବୋଲ ବମ୍ ପାଇଁ ଯିବେ ବୋଧେ।
ନାଇଁ ନାଇଁ ବୋଲ ବମ ଅଛି ଆହୁରି ମାସେ ଅଛି ନା। ମାସେ ମାସେ ଅଛି ଯେ ସେମାନେ ଦ୍ଵିତୀୟ ପାଳି ନା ତୃତୀୟ ପାଳି ଯିବେ ବୋଲି ଏମିତି କଣ କ ଥା ହଉଥିଲେ ପିଲାମାନେ ପିଲାମାନେ ଆମର ଯେତ ମାନେ ଆହୁରି ହେଇଗଲାଣି ତ ଯଦି ଦି ପାଳିରେ ଯିବେ ତିନି ପାଳି ରେ ଆହୁରି ଦଶ ପନ୍ଦର ଦିନ ହାତରେ ରହିଯାଉଛି। ତ ପିଲାମାନେ ଏବେ ଯିବେ ହେରି କାଲି ଆଡକୁ ଦି ତିନି ଦିନ ଭିତରେ ବୁଲିକି ପଳେଇ ଆସିବେ ପୁଣି ଆଉ ଥରେ ଯିବେ। ବୋଲ ବମ ଟିକେ।
ବୋଲବମକୁ ଆଉ ଥରେ ଯିବେ ଆଉ ତମେ ତାହାଲେ ବୋଲବମ ଗାଁକୁ ଯିବ ବୋଧେ ଆଉ କଣ।
ହଁ ଯିବା ହେରି ଟିକେ ପିଲାମାନେ ଯାଉଛନ୍ତି ଆଉ କଣ ଏକୁଟିଆ ରହି କରିବା।
ପିଲା ମାନେ ଆଉ କାମ ଗୁରା ତାହଲେ ବନ୍ଦ ରହିବ ମାଲିକର ପିଲା ଏକାଳେ ସବୁ ଚାଲିବେ ଗାଁ କୁ ଆଉ କଣ।
ଯିବା ହେରି ଟିକେ ଗାଁ ଆଡ଼େ ଟିକେ ବୁଲିକି ପଳେଇଆ ମନଟା ଭଲ ଲାଗିବ ଟିକେ ପିଲା ହେରା ଯାଉଛନ୍ତି ହେରି ପୁଡିଆ କରିବା ଭୁବନେଶ୍ୱରରେ ରହିକି।
ହଁ ହଁ ହଁ।
ଆଉ ତମେ ଯାଉନ କି ବୋଲବମ ଏଥର?
ହଁ ବୋଲ ବମ୍ ଯାଉଛି ନା ଆମର ବା ଆଜି ଚାନ୍ଦା ପଡ଼ିଥିଲା ଜଣକେ ଛଅଶ ଲାଖେ ଆମ ସାନ ଭାଇ ଯାଉଛି ମୁଁ ଯାଉଚି। ଦୁଇ ଭାଇ ଯାକର ପଇସା ମୁଁ ଏଇନା ଦେଲି ପିଲାଙ୍କୁ ବାରଶ ଟଙ୍କା। ଗାଡି ଭଡା ଡିଯେ ହଁ ଆମର ସବୁ ପଇସ ଶାରୀରିକ ଭିତରେ କୁହା ହେଇଚି ସବୁ ପଇସା କଲେକ୍ସନ କରିବ ବୋଲି ଯେ ପଇସା ଦେଲା ସ୍କ୍ରିନ୍ ଶଟ ମାରିକି ସବୁ ଗ୍ରୁପ୍ ରେ ଛଡା ହଉଛି।
ଆଚ୍ଛା ଆଚ୍ଛା ଛଅସ ନାକେ ପକେଇଯ।
ହଁ ଦିଦି ପିଲାଙ୍କୁ ଫୋନ କରି ଛଅଶହ ଟଙ୍କାରେ ଗାଡି ଭଡା ନ ଡିଜେ। ଯିବା ଆସିବା ଗାଡି ଭଡା ଡିଜେ।
ଆଉ ଭୋଜି ଫୋଜି କଣ କରିବ ବୋଧେ ରୋଷଇ ବାସ ଆଉ।
ହଁ।
ଆଚ୍ଛା ଆଚ୍ଛା ଆମର ତ ସେଇ ପିଲା ଗୁଡା ହେଇ ଟାଇମ କି ଯିବେ। ହଁ ଏବେଠୁ ଯାଉଛନ୍ତି ଟିକେ ଖାଲି ଗାଁରେ ବୁଲିକି ଆସିବେ ବୋଲି ଆଉ।
ଆଉ ମେନ୍ ହେଇ ଛଅଶ ଟଙ୍କାରେ ପେଣ୍ଟ ସାର୍ଟ ବି ହେଇ ଛଅଶ ଟଙ୍କାରେ।
ଉଁ
ହେଇ ଛଅସ ଟଙ୍କାରେ ପ୍ୟାଣ୍ଟ ସାର୍ଟ ବି।
ଓ ହ ମାନେ ପଛ ପଟେ ଯିଏ ଯାହା ନା ଲେଖା ହବ।
ହଁ ଏଇ ଛଅଶ ଟଙ୍କାରେ ପିଆଣ୍ଟ ସାଆଟ ଆଉ ଗାଡି ଭଡା ଡିଜେ
ଆଛା ଆମ ଆ ଆ ହଁ ଭଲ ହେଇଛି ନା ଆଉ ଛଅସ ଟଙ୍କାରେ ଗାଡି ଭଡା ସହ ଯଦି ପେଣ୍ଟ ସା ମେନ୍ କଥା ହେଲା ଯଦି ଛଅଶ ଟଙ୍କାରେ ପେଣ୍ଟ ସାର୍ଟ ବି ଦଉଛନ୍ତି ସିଏ ବି ଗୋଟେ ଠିକ ହେଲାଣି। ଆଉ ତାପରେ ଗାଡି ଗୋଡା ତ ଗୋଟେ ଅଲଗା କଥା ଛାଡିଦେ ସେ ପେଣ୍ଟ ସାର୍ଟ ଆଜି କାଲି ବା ପେଣ୍ଟେ ଗୋଟେ କିଣିଦେଲେ ପାଞ୍ଚଶ ଟଙ୍କା ପଡୁଚି ପେଣ୍ଟ ସାର୍ଟ ଛଅଶ ଟଙ୍କା ପୁଣି ହେଇଦିରେ ପୁଣି। ପ୍ରିଣ୍ଟ ଆଉଟ ଗଲେ ପ୍ରିଣ୍ଟ କରି ଦେଇ ସେଇଟା ଗୋଟେ ନଥାନ୍ତା ନା ଗୋଟେ ପଚାଶ ଷାଠିଏ ନା କେତେ ନଉଛି ସେଇଟା?
ସେଇଆ ନଦେଇ କୋଡିଏ ଟଙ୍କା ଆଉ ଦୁଇ ଦେଖିକି ପଇସା ନଉଛି ଆଉ।
ଯାତ୍ରା ଦେଖିଯିବି ଆଇଲେ। ବେଳକୁ ଆଜିକାଲି ଗୋଟେ କିଛି ନହେଲେ ପଡେ ଆଉ।
କଣ ପଇସା ଲାଗିବ ଏମତି ଚାଲିବ ଆଉ।
କେତେ ପିଲା ଯାଉଜ।
ପିଲା ଯାଉଛନ୍ତି ଚାଳିଶ ପାଖାପାଖି ପିଲା ହଉଛନ୍ତି ଆଉ।
ଚାଳିଶ ହେଲା ବୁଳୁକୁ ଗୋଟେ ଜଣଙ୍କ ଗଞ୍ଜିରେ ତିରିଶ ଟଙ୍କା ନାଖେ ଖ ବାରଶ ଟଙ୍କା ହେଲାଣି ପା ଏଇ ବାଟେ।
ଆଉ ପିଲା ଫିଲା ବୋଲବମ୍ବ ପାଖେଇଲା ଡେଲି ଗୋଟେ ଦିଟା ପିଲା ବଢୁଚନ୍ତି। ଆମ ସାଙ୍ଗରେ ଯିବାକୁ।
ଆହୁରି ପୁଣି ପିଲା ବଢ଼ିବି ପାରିବେ ବଢିବେ ଆହୁରି।
ତମେ କେତେ ପାଳି ଯାକେ ଯାଉଚ କି?
ମୁଁ ବା ଆର ବର୍ଷ ଯାଇଥିଲି ତ ଆଉ ବର୍ଷଟେ ଯେ ଏଇ ବର୍ଷ ଡା ଏଡା ସେକେଣ୍ଡ ହବ ଆଉ କଣ।
ଦି ବର୍ଷ ହେଲା ଯାଉଚ ନା କି।
ହଁ ତମର ନା ଯାଇଚ କେବେ ନା ଯାଇନ ଫାଷ୍ଟ ଟାଇମ।
ନାଇଁ ପିଲାମାନେ ଏବେ କହୁଛନ୍ତି ଡାକିଛନ୍ତି ଯିବା ପାଇଁ ଯେ। ମୁଁ ଯେ ଯିବି ଏଇଥର ପ୍ରଥମ ଥର ଯିବି।
ହଁ।
ସେ କଣ ଏଇ ସେ ଯୋଉ ପିଆଜ ରସୁଣରେ ହେଲେ ବାରିବାକୁ ପଡୁଛି ବା।
ହଁ ବାବାଉ ଠାକୁରଙ୍କୁ ଇଏ କରିଆ ବାରିବାନି।
ପିଆଜ ଆ ରସୁଣ ହେଲେ ମାନେ ନି ଛଡା ହବ ନାଇ କି?
ହଁ ପିଆଜ ରଶୁଣ ତ ମେନ ଚଢା ପିଆଜ ରଶୁଣ ଆଉ
ଆଚ୍ଛା ହୋ ହଉ ହଉ ଯାହାେଲେ ପିଲା କହିଛନ୍ତି ଡାିଛନ୍ତି ଏଥର ଯିବା ଥର ବୁଲି ଆଇବା। ଯିବିଯେ କିନ୍ତୁ କଣ ଗୋଟେ ମାନ ଯିବିଜା କଣ ଗୋଟେ ରଖି ଆଉ ଗୋଟେ ତମେ ବି ଯାଉଛ କଣ କିଛି ରଖି ଯାଉଛ ନା ମାନେ ଏମିତି
ନାଁ ମୁଁ ଏନ୍ତି ଠାକୁରଙ୍କୁ ଗୋଟେ ଖୁସିରେ ଗୋଟେ ଯାଉଛି ଆଉ
ଆଚ୍ଛା ଆଚ୍ଛା ପିଲଣ ମରେ ଟିକ ଯିବା କଥା ଆଉ ଘରୁ ମୁଁ ବି ହେଲେ
ଖୁସି। ଆହୁଛି ଗୋଟେ ଆଉ
ହଉ ହଉ ତାହେଲେ ମୁଁ ବି ହେଲେ ପଳେଇବି ପିଲାଙ୍କ ମଣ୍ଡରେ ଟିକେ ବୁଲିକି ପଳେଇବା
ହଁ।
ଆଉ ସେମାନେ ପିଲାବେ ଯିବେ ତ ସେ ବାଟରେ ଆମେ ତମ ଆମ ତମ ହାତରେ ମୁଁ ମିଶିକି ପଳେଇବି ଆଉ କଣ?
ହଁ ଶୁଇବା ଆମ ହାତରେ ପଳଆ ଆମ ପିଲାଙ୍କ ହରେ ଛଅଶ ଟଙ୍କା ପହଞ୍ଚେଇ ପେଣ୍ଟ ସାର୍ଟ ଗାଡି ଭଡା ଡିଜେ ଏକାବେଳେ ପଳେଇ ଆମ ସାଥିରେ।
ନାଇଁ ମୁଁ ଜାଣିକି ଆମ ଗାଁ ମୁଁ ଜାଣିଛି ତମ ମାନେ ଯାଉଛ ଯେ ମୁଁ ଆମ ଜାଣିିନି ଯେ ଏମିତି ଚାଳିଶ ହବ ଯାଇକି ଛଅଶହ ଟଙ୍କେ ହ ବମ ସେଇଠି ମାନେ ଗାଡି ଭଡା ନେଇକି ଯାଉଛ ବୋଲି ମୁଁ ଜାଣିନି ଆଉ? ତାହେଲେ ତ ମୁଁ ବି ନା ନାଇଁ କୁହ କି ନହେଲେ ମୁଁ ଏଥର ପିଲାଙ୍କ ମେଳରେ ମାନେ ତାଙ୍କ ଗାଁ ଗୋଟେ ତାଙ୍କ ପିଲାଙ୍କ ମେଳରେ ମୁଁ ଯାଇଥାନ୍ତି।
ନାଁ ଏମିତି ହେଲା ମୁଁ ଏମିତି ହେଲା ଶେ ଆମର ତ ତମେ ଆମେ ତ। ଚିହ୍ନା ପରିଚୟ ଆମେ ଆମ ହାତରେ ପଳେଇ ଆସିବ ଆମର ପିଲା ବହୁତ ପିଲା ବହୁତୁ ଯୋଗୁଁ ମେନ୍ କଥା କଣ ପିଲା ବହୁତ ଯୋଗୁଁ ପିଲା ବହୁତ ଜଗା ଭଲ। ଜୋସରେ ତମ ପଲେଇଆସ ପିଲାଙ୍କୁ ନେଇକି କେତେ ପିଲାମାନେ?
ହଁ ତାହେଲେ ଯିବା ମିଶିକି ଆଉ କଣ କରିବା? ଆଚ୍ଛା ହେଇ ହେଇଠୁ କେତେ ବାଟ ହଉଛି ଆମ ହେଇଠି ମନ୍ଦିରକୁ ଯିବି?
ମନ୍ଦିରଠୁ ହଉଛି କେତେ ଚାଳିଶ କିଲୋମିଟର ନା କଣ ତ ଆଉ ଚାଳିଶ ନା ବୟାଳିଶି ନା ଅଣଚାଳିଶି ଏମିତି କଣ ହଉଛି ଆଉ? ସଟକଟ ବାଟ ଦେଇକି ଆସିଲୁ ଯେ ଏତିିକିହଉଛି।
ହଁ ଯିବା ଏଇ ଯୋଉ ମାସଟା ଆଗ ଯୋଉ ରହିଗନି ଟିକେ ମାନେ ଗାଁରେ ତ ଯିବା ଟିକେ। ପନ୍ଦର ଦିନ ହବ ବୁଲି ଆଇଲା ଏ ପନ୍ଦର
ହଁ ଏ ଜାଗାକୁ ଏ ବର୍ଷ ପନ୍ଦର ଦିନ ହେଲାଣି ବୁଲିକି ଆଶିସାରିଲାଣି।
ପନ୍ଦର ଦିନ ହେଲା ବୁଲିବା ଯେ ଗାଁ ପାଖ ମ ମନ୍ଦିର ମନ୍ଦିରଗୁଡା ଟିକେ
ଶ୍ରୀମନ୍ଦିର ବର୍ଷା ଦିନ ସବୁ ମନ୍ଦିର ଫନ୍ଦିର କାଦୁଅ ଆମେ ଯିବା ପାହାଡ ମୁଡିଆ ଏଇଭଳିଆ ସିନେରୀ ଜାଗା ଯିବା। ମନ୍ଦିର ଜାଗା ହେରିକା ସବୁ ବର୍ଷା ନା ସବୁଆଡେ କାଦୁଅ ହଇରାଣ ହବା। ବାଇକରେ କଣ ଯାଇପାରିବି ବସ୍ ରେ ଯୋଉ ମୁଁ ଗାଡି ଭଡା କରିକି ଯିବା। ଆଉ ଗାଡି ଭଡା କରିଗଲାନି କୁ ମନ୍ଦିରକୁ ଭଲ ରାସ୍ତା ମନ୍ଦ ରାସ୍ତା। ପଚା ରାସ୍ତା କଣ ପଡିବ ବଡ ଗାଡି ନେଇଗଲେ କଣ ରହିବ ରହିବ ଆମେ ଏମିତିଆ କଣ ଯିବା ପ୍ଲେନ୍ ରାସ୍ତାରେ ଯିବା। ଏପଟ ଏରିଆ ହଉ କନ୍ଧମାଳ ଏରିଆ ଏରି ହଉଛି ପା ପାହାଡ ପର୍ବତକୁ ଯିବା ଫଟୋ ଫଟୋ ଉଠେଇିବା ଭଲ ଲାଗିବ ଗୋଟେ
ଯିବା ଏ ଯୋଉ ଏଇଠି
ବର୍ଷା ଦିନ ମନ୍ଦିର ଫନ୍ଦିର ଗଲେ ନୁହଁ।
ଏଇଠିକି ଯିବା ଯୋଉ ବାଲିବୁଲା ପଣ୍ଡା ଗୋଟେ ଏବେ ଯୋଉ ନୂଆ ଗୋଟେ ବାହାରି ନଥିଲା କଣ ଯୋଉ ହଁ ରେ କୋରାପୁଟ ଭଳିଆ ଭ୍ୟୁ ଆସେ ଯୋଉ ଶୀତ ଦିନକୁ।
ହଁ ଏଇଠି ଯିବା ଏଇଠିକି ଯିବା ପା। ହେଇଟା ମୁଁ କହୁଥିଲି ହଁ ହେଇଟାରେ ଯିବା।
ସେଇଟାକୁ ନହେଲେ ଯିବା ଟିକେ ଭାରି ଇଚ୍ଛା ହୁଏ ମୁଁ ରିଲ୍ସ ଫିଲ୍ସ ଗୁଡା ଦେଖିଛି ଯୋଉ ସଟ୍ ଭିଡିଓ ରା ଗୁରା ଦେଖିଚି।
ରିଲସ୍ ଦେଖିକି ପୁରା ହେଟା ମାନେ ଗଛ ପତ୍ର ପୁରା ବଢିଆ ହେଇଛି ପୁରା ସନ୍ଧ୍ୟା ଭି ଅନ୍ଧା ଭିୟୁ ଭିୟୁଟେ ହେଇକି ପୁରା ବଢିଆ ଲାଗୁଛି।
ଆ ଯିବାଟିକେ ଆ ଯିବାଟିକେ ତାହେଲେ ପାହାଡ ପାହାଡ ଏରିଆ ଟିକେ ତାହେଲେ ବୁଲିକି ଆସିବା ଆଉ।
ସେଇଠି ବସିକି ନିଆ ଫିଆଁ ଟିକେ କରିକି ମ୍ୟାଗି ଫ୍ୟାଗି ଟିକେ କରିକି ଖାଇବା ଫଟୋ ଉଠେଇବା ଭିଡିଓ ଟିକେ କରିବା।
ଆଉ ତାହେଲେ ଆଉ।
ହଉ ମଜାମସ୍ତି କରିକି ଆସିବା ଆଉ କ୍ୟାମ୍ପିଙ୍ଗ କରିବା ଏଇଠି।
ଆଈ ଯୋଉ ପିଲାତ ଏବେ କାରନାମା। କାହିଁନା ବୋଲବମ୍ ତ ଯୋଉ ଯାଇଥିବେ ଚାଳିଶି ପିଲା ସେଥିରୁ ଯେଉଁ ପେ ସାଙ୍ଗସାଥି ବହୁତ ଥିବେ ନା ତମର ବି ଆଉ। ତମର କଣ ଆମର କଣ ସମିତିଙ୍କରବି।
ହଁ ତମ ଗାଁ ପିଲା ବା ଯାଉଛନ୍ତି କେତେଟା ହବ ମୁଁ ଜାଣିନି ତ ତମେ ଯିବ କି ନ ଯିବ ନହେଲେ ମୁଁ ଫୋନ କରିକି କହିଥାନ୍ତି ତ।
ନାଇ ନାଇ ମୁଁ ବି ଏତେ କଥା ଜାଣିନିି ଏନ୍ତ୍ ଆୟୋଜନ କରିଛନ୍ତି ଯାହା ହଉ ଉ ମୁଁ ଆଗୁଆ ଜଣେଇ ଦେଇଛ ଭଲ କରିଛ।
ନାଇଁ ଯାଉଛନ୍ତି ତମ ଗାଁ ଚାରି ପାଞ୍ଚ ଜଣ ପିଲା ଯାଉଛନ୍ତି ତମ ସାଙ୍ଗ ଗୁଡ଼ାକ ତାଙ୍କ ମୁଁ ସେ ସିନା ନାଁ ରା ମନେ ପଡୁନି ତମ ନିଜସାଙ୍ଗରେ ମୋ ଭାଉଣୀ ତା ହାତଧରି ବୁଲିବାର ମୁଁ ଦେଖିଛି ପ୍ରାୟ ଟାଇମ୍ ଗାଁ ।
ହଁ ହଁ ହଁ।
ହେଇ ପିଲା ରହିଲା ଯାଉଛନ୍ତି ସବୁ।
ଓହୋ ତାହେଲେ ଯିବା ଏଥର ଗୋଟେ ମିଶିକି ଯିବା ଆଉ।
ହଁ ମିଶିକି ଯିବାହାରୀ ଗୋଟେ ମସ୍ତି କରିକି ଆସିବା ବୁଲାବୁଲି କରିବାକୁ ପୁଣି ଯିବା।
ଆଉ କଣ ଗାଁକୁ ତ ଏତେ ଦିନ ହେଲା ମୁଁ ଯାଇନି କଣ ଗାଁ ଖବର ଟିକେ କଣ କହିଲ କେମିତି କଣ ଅଛି ନା ଖବର?
ଚାଲିଛି ତ ବର୍ଷା ବର୍ଷକ ଥରେ ଲୋକ ଭାରି ଟେନସନ ହୋଉଥିରଲେ ରୁ ଏବେ ବର୍ଷା ହେଲା ପହରଦିନଠୁ ଯେ ଆଜି ବନ୍ଦ ହେଲା ଆଜି ସକାଳୁ ଆଉ ପହଦିନ ସକାଳୁ ବର୍ଷା ହେଲା ଲଗାତର ତିନି ଦିନ ବର୍ଷା ହେଲା ଆଉ। ବିଲ ଫିଲ ପାଣି ଫାଣୀ ଟିକେ ହେଲା ବିଲ ଫିଲ ଶୁଖିଲ ପଡିଥିଲା ଧାନରା ବୁଣା ହେଇଥିଲା ନା। ଧାନ ଫାନ ମରି ମରି ଫରି ଯାଇଥାନ୍ତା ମରୁଡ଼ି ଫରୁଡ଼ି ପଡ଼ିଯାଇଥାନ୍ତା ହେଠୁ। ଏବେ ତିନ ଦିନ ବର୍ଷା ହେଲା ଯେ ପାଣି ଫାଣି ଟିକେ ହେଲା ଧାନ ଫାନ ଟିକେ ଗଜା ହେଇଯିବ।
ତାହେଲେ ଭାଇ ବର୍ଷା ହେଇକି ତ ଭଲ ହେଇଛି। ଆଉ ଯଦି ମରୁଡି ପଡିଯିବାର ଥିଲା
ନାଇଁ ଆଉ ତ ଆଉ ଆଉ ପାଞ୍ଚ ଦିନ ରହିକି ଆଉ ଏମିତି ହେଇଯିବ ମାନେ ଆହୁରି ଲାଭ ଧାନ ଫାନ ଆଉ ଟିକେ ବଡ ହେଇଯିବ। ପୋଲରେ ନାଳରେ ମାଛ ଫାଛ ସବୁ ପଳେଇ ଆସିବେ। ଆମର ପୋଲ ନିଲାମରେ ନିଆ ହେଇଛି ମାଛ ଫାଛ ବି ବେପ ପାର ଫେପାର ଚାଲିବ ଷ୍ଟାର୍ଟ ହେଇଯିବ ଆମର।
ଏବେ ବର୍ଷା ଟା ଏଇଟା କଣ ବର୍ଷା ଟା ଲାଗି ରହିବ ନା ଲଘୁଚାପ କଣ ଅଛି କହିଲ।
ଲଘୁଚାପ ଥିବ ଏବେ କାଇଁ ବାହାରିନି ତ କିଛି ଥିବ ଏମତି ବର୍ଷା ଟିକେ ଟିକେ ଏମିତି ପକଉଥିବ କେତେବେଳେ ପକଉଥିବ ପକଉନଥିବ ଏମତି ମେଘୁଆ ପାଗକରି ରଖିଥିବ ଚାଲିଥିବ ଏମତି ଆଉ।
ଏ ଲଘୁଚାପ ଲାଗି କାରଣ କଣ ନା ଲଘୁଚାପ ହେଲେ ହିଁ ଏମିତି ଲଗାତାର ପକାଇଲେ ଲଘୁଚାପ ଗୁଡା ଆଉ ବରଷ ର୍ଷାଦିନ ତ ମୁଁ ଜାଣିନି କଣ ଏଇନେ ଅ ଘଣ୍ଟାଟେ ପକେଇଦବ ଅଧ ଘଣ୍ଟା ଛାଡିଦବ ଘଣ୍ଟେଟା ପକେଇଦବ ଅଧ ଘଣ୍ଟେ ଛାଡିଦବ ଏ ବର୍ଷା ଦିନ
କିଛି ହେଇନି କାଇଁ ଜଣାପଡୁନି କାଇଁ ନ୍ୟୁଜ ଫ୍ୟୁଜ ବାହାରିନି କି ବାହାରିବ ବୋଲି କଣ ହେଇଥିବ ମୁଁ କାଇଁ ଦେଖିନି କି ଜାଣିନି। କହିପାରିବିନି।
ଆଚ୍ଛା, ଏବେ କୋଉଠି ଅଛ ତୋମେ?
ଅଛି ଏଇ ଗାଁରେ, ଆଉ କଣ କରିବା? ଆଉ କଣ ଖିଆପିଆ ସଇଲାଣି? ରୋଷେଇ ସଇଲାଣି ନା ସରନି?
ନାଇଁ ବସିଚି ରୋଷେଇ ଆଉ, କଣ ଏଇଠି ଯାଇ କଣ କରୁଚ ରାତି ଟାଇମ୍ ଏବେ?
ଏଇଠି ବସିଥିଲି ତ ମୁଁ କହିଲି କଣ କରୁଚ କଣ ନାହିଁ ଟିକେ ଲଗେଇଦବା ହଉଚି।
ବର୍ଷା ପାଗକୁ କୁଆଡେ ତ ବାହାରୁ ନଥିବ ଆଉ ଘରେ ଭିତରେ ରହୁଥୁବ।
ହଁ ଏମିତି ସକାଳୁ ଯାହା ଶୋଉଚୁ, ଉଠି ଆମ ଗାଁ ରେ ପମ୍ପ ହାଉସ୍ ଗୋଟେ ଅଛି ସେଇଠି ଆସି ବସିକି ଯାଉ, ଖେଳୁଚି ତାସ ଫାସ ସବୁ।
ତାସ୍ ମାଡ ଚାଲିଚି, ବର୍ଷା ଦିନକୁ ତ ଭଲ ଟିକେ ତାସ୍ ମାଡ ନାଇଁ କି?
ହଁ ହେଇଟା ସବୁ ପିଲା ଦଶ ବାର ମେଳ ହେଇକି ସେଠି ବସିକି ତାସ୍ ଫାସ୍ ବାଡଉଚୁ। ବୁଢାଲୋକ ସବୁ ଜମିକି ଆଉ ଚାଲଚି ଆଉ।
ତାସ୍ ଖେଳ ପଛେ କୁଆଡେ ଆଘ ଲାଗିଯାଅ ଟିକେ କର୍ମରେ ଲାଗିଯାଅ।
ହଁ ନାଇଁ ମୁଁ ତ ବୁଝିକି ଆଇଚି ନା ହବ।
ହୁଁ, ଲାଗ ଲାଗିଯା ହଁ କାହିଁକି ନା ଲାଗିଯ ଲାଗି ଯାଇକି ତାପରେ ତାସ୍ ଖେଳ ଟିକେ କି, ବୁଲ କି ଖେଳ ଟିକେ ତାପରେ ସେ ଚଳିବ।
ହଁ ହଉ ହଉ। ନହେଲେ ବୁଝି ଆଇଚ ବୋଧେ ଯାର ଆଉ।
ଆଗ ଖାଇନ?
କଣ ହେଲା।
ଖାଇନ?
ହଁ ମୁଁ ଖାଇମି ଯାଉଚି, ଖାଇବି ଡାକିଲେଣି ଆମ ଘରେ।
ହୁଁ।
ଆସିବି ଯାଉଛି ଖାଇକି ଆଇଲି ଫେର ଯାଉଚୁ ଖାଇକି ଆସିବି ଆଉ, ଆଉ ତୋମେ ଯାଅ ରୋଷେଇ କର ଖାଇଦିଅ ଆଉ।
ହଁ, ହଁ ମୁଁ ଯାଉଚି ଟିକେ ରୋଷେଇ କରିଦେବି କଣ ହେଲାଣି ଆଉ। ହଁ ଟିକେ ଅଣ୍ଡା ଝୋଳ କରିବା ଆଜି ଆଉ, ତାପରେ ଯାଇଥିଲୁ ଚିକେନ୍ ଫିକେନ ପାଇଁ ଟିକେ ଟିକେ ଯେ ବ ଗୁରା ବନ୍ଦ କରିଦେଇଛନ୍ତି ଦୋକାନ ଆଡେ ଅଣ୍ଡା ଧରିକି ପଳିଆଇଲୁ ଏଇଠୁ ପାଖରୁ ଆଉ।
ଅଣ୍ଡା ଅଁ, ଅଣ୍ଡା ଝୋଳ ହବ କେତେଜଣ ପିଲା?
ପିଲା ଏଇ ଯୋଉ ଚାରି ଜଣ ପାଞ୍ଚ ଜଣ ରହୁଚୁ ଏକା। ଜଣକା ଦି ଦିଟା ନେଖାଋ ଦଶଟା ନେଖା ଅଣ୍ଡା ପଡୁଚି ଆଉ।
ଆଁ, ସେଇଠି ଅଣ୍ଡା ଝୋଳ ଆଉ, କିଏ ରୋଷେଇ ଜ-ପିଲା କରୁଛନ୍ତି ନା ତୋମେ କରିବ?
ପିଲା କରିଦଉଛନ୍ତି କେତେଳେ, କେତେଳେ ମୁଁ କରିଦଉଚି, ଆମ ପିଲାଙ୍କ ଭିତରେ ମୁଁ ବି ଶୋଉଚି, ମୁଁ ତାଙ୍କ ହାତରେ ଖାଉଚି ମୁଁ ବୁଲୁଚି ସବୁ ଓ।
ହଁ ଭଲ।
କେହି ପିଲା ନାଇଁ, କେହି ମାଲିକ ନା, ଆମେ ମାଲିକ, ଆମେ ପିଲା, ଆମେ ଲେବର୍, ଆମେ ସବୁୁ।
ହଁ ହଉ ଡାଲି ଆଉ ଭାତ ବି ଖାଇଲା ଅଣ୍ଡା ଝୋଳ ଆଉ ରୁ ରୁଟି ଟିକେ କରଦେଇଥିଲେ ଏ ପାଗକୁ ବର୍ଷା ଫର୍ଷା ହେଇଥାନ୍ତା, ରୁଟି ଟିକେ ହେଇଥିଲେ ଏ ପାଗକୁ ମଜା ହେଇଯାଇଥାନ୍ତା ଆଉ।
ଆଉ ରୁଟି ଏ ପିଲା ତାପରେ ଆମର ଏଇଠି ଉ, ମାନେ ଯେରା ଖ ରୁଟି ଟା ନୁହଁ ତାପରେ ଆମର ମେନ୍ କଥା ହେଲା ଆମେ ଯୋଉ କାମ କରୁଚୁ, ଯୋଉ କର୍ମ କରୁଚୁ ସେ ହେଇଟା ପାଇଁ ରୁ ଟି ନୁହଁ କମ ଭାତ ଆମକୁ ନିହାତି ଅର୍ଣ୍ଣ ଦରକାରେ, ତିନି ଟାଇମ୍ ଦରକାରେ।